ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହଁ ଭାଇ କଣ କରୁଛନ୍ତି।
ବସିଚି ଆପଣ କଣ କରଛନ୍ତି।
ଉ ବସିଚୁ ଆଉ ବର୍ଷା ହଉଚି। ହ୍ୟାଲୋ।
ହ୍ୟାଲୋ ହ୍ୟାଲୋ କୁହନ୍ତୁ ବର୍ଷା ପକଉଛି ଛାଡି ଯାଇଛି ଏବେ ଜଷ୍ଟ।
ଓହୋ।
କଣ କରୁଛନ୍ତି ଆପଣ ପଢୁଛନ୍ତି ନା ପଢା ସରିଲାଣି।
ଆପଣ କଣ କରୁଛନ୍ତି।
ମୋର ପଢା ସରଗଲାଣି ମୁଁ ଜବ୍ ଆପ୍ଲାଏ କରିଚି।
ନିହାତି ଲକ୍ଷେ ଦେଢ଼
ଆଉ ଆପଣଙ୍କ ରଜ କେମତି କଣ ସେଲିବ୍ରେସନ୍ କରିଛନ୍ତି।
ରଜ ତ ସେମିତି ହେଇନି ଏଇ ବର୍ଷ ହ ଯୋଉ ଗରମ ଗରମ ହେଲା ବର୍ଷା ହେଲା ଏଗାରବେଳକୁ
ଆଉ ରଥଯାତ୍ରା କେମିତି କଣ
ଉଁ।
ରଥଯାତ୍ରା କେମିତି କଣ ଆପଣଙ୍କ ରଥଯାତ୍ରା କେମିତି କଣ ଆପଣ ସେଲେବ୍ରେସନ୍ କରିବେ।
ରଥଯାତ୍ରା ତ ଆମର ପ୍ଲାନିଂ ହେବ ଆମେ ପୁରୀ ସବୁ ବର୍ଷ ଯାଉଛୁ। ଆମର ସେଠି ଯାଇକି ସବୁ ସେବା କରୁଛନ୍ତି।
ତ ଆମର ଗୋଟେ ଟିମ୍ ଅଛି ସେ ସେଠିକି ଯାଉଛୁ ସେବା କରିକି ଆସୁଛୁ ସମାଜ ସେବୀ।
ଆଉ କଣ କରୁଚ ଖିଆ ପିଆ କଣ କରୁଛନ୍ତି।
ଏବେ ତବେ ସରିଲା ଖାଇକି ଆସିଲୁ। ଆପଣ ଖାଇ ସାଲେଣି।
କଂ କହିଲେ?
ଆପଣ ଖାଇ ସାଲେଣି? କଣ ଏ ତ ଖାଇବା? ମୁ କହୁଛିି ଦୋକାନି ମୁଁ କହୁଥିଲି।
ତା ତ ସଖଳୁ ପଖାଳ ଖିଆଯାଇଛି ତାପରେ ସକାଳୁ ପଖାଳ ଖିଆଯାଇଛି। ରେ ଗରମ ଖିଆ ହବ ଆଉଟିି କେ ଗଲେ ଆଉ। ସକାଳେ ଫାଷ୍ଟ ଜଳଖିଆ ଖିଆ ହେଇଥିଲା। ଜଳଖିଆ ଖାଇକି ପଖାଳ ଖାଇକି ତାପରେ ଏବେ - - ଗରମ
ହଁ ହଁ।
ହୁଁଁ।
ଗଣ ଗଣେଶ ପୂଜା ହୁଏ?
ହଁ ଗଣେଶ ପୂଜା ଭୁବନ ଗଣେଶ ପୂଜା ଦେ ଆପଣ ଦେଖଥିବ?
ଆପଣ ଘର କୋଉଠି ଭୁବନ ବଦେ?
କଂ କହିଲେ?
ହୁଁ।
ଆଉ ଆପଣଙ୍କ ଆଡେ କେମିତି କଣ?
ଆମର ସେମତି ସେ ଗଣେଶ ପୂଜା ହୁଏ। ଦଶହରା ଭଲ ହୁଏ। କଂ କରୁଚି। ଦଶହରା ବଳଦ ଯାତ୍ରା ଫେମସ।
ହଁ
ହେଁ ହା ହା ହା। ଆପଣ ପୂଜାରେରେ ବଶିଛନ୍ତି ଯୋଉ ଗଣେଶ ପୂଜା ହୁଏ ଆପଣ ଗଣେଶ ପୂଜା ଶିଛନ୍ତି।
କୋଡି କହଲେ?
ଆପଣ ଯୋଉ ଗଣେଶ ପୂଜା ହୁଏ। ଗଣେଶ ପୂଜାରେ ଆପଣ ମିଶିଛନ୍ତି ମାନେ କ କଣସି କମିଟିରେ?
ନାଇଁ କିଛି ଆମର ପ୍ରପର ଭବନ। ଆମର ଭୁବନ ପାଖରେ ଗାଁ ଅଛି ସେଠି
କୋଉଠି ଆପଣଙ୍କ ଗାଁ?
ଆମ ଗାଁ ସାମଳ।
ଆଉ କଂ କୁହନ୍ତୁ? ଚାଷ ବାସ କେମିତି ଆପଣଙ୍କ ଆଡେ ଚାଲିଛି?
ହୁଁ ଚାଷ ବାସ ହୁଏ। ଧାନ ଚାଷ। ଏବେ ତ ବର୍ଷା ଟିକେ ଟିକେ ହେଲାଣି ସବୁ ଆରମ୍ଭ ହେଇଯିବ।
ହୁଁ ଆଉ ପନିପରିବା ଦଶ କଣ
ପନିପରିବା ଚାଷ ପ୍ରାୟ ସମସ୍ତେ ନିଜ ନିଜ ବାରିରେ କରନ୍ତି। ସେମିତି ବି ଅଛନ୍ତି କରିକି ବିକ୍ରି ବି କରନ୍ତି।
ନା ଆ କାମ କରଛିୁ କ।
ଆଉ ଘରେ ସବୁ କିଏ କିଏ ଅଛନ୍ତି?
ଘରେ ଅଛନ୍ତି ବାପା, ବୋଉ, ସାନ ଭାଇ।
ହୁଁ।
ସେ କ ନ?? ହଁ ଆପଣଙ୍କ ଘରେ।
ହଁ ବାପା, ବୋଉ, ସାନ ଭଉଣୀ।
ହଁ ହଁ।
ଆଛା। ଆଉ କଣ କୁହନ୍ତୁ? ଆଉ ଆଗକୁ କଣ ପର୍ବପର୍ବାଣି ଆସିଛି ଆପଣଙ୍କ ଆଡେ କେମିତି କଣ
ଆମର ତ ସେଇ ଅଛି ଗଣେଶ ପୂଜା ହୁଏ ଗଣେଶ ପୂଜା କାର୍ତ୍ତିକ ସ୍ୱର ଏଇ ଦିଇଟା ହୁଏ ଭଲ।
ହୁଁ।
ବିଶ୍ଵକର୍ମା ପୂଜା ଆପଣଙ୍କଆଡେ ହୁଏ?
ଆମର ସେମିତି ମେଢ କରିକି ବିଶ୍ୱକର୍ମା ପୂଜା କରନ୍ତି। ଆମର କରନ୍ତି ଦିଟା ସାହିରେ ବିଶ୍ଵକର୍ମା କରନ୍ତି। ଆମ ବହୁତ ସାହି ରେ ଅଛି ଗୋ ଦି ଟା ସାାଇରେ କରନ୍ତି ବିଶ୍ୱକର୍ମା।
ଓ ହୁଁ ବିଶ୍ଵକର୍ମା ଟା ଫେମସ ହଉଛି ଆମର ଏଠି ନାଲକୋ ରେ।
ଜେହେ ତୁ ସେଟା ହଉଛି ମାଇନିଂ ଏରିଆରେ ନା।
ହୁଁ।
ହୁଁ।
ଯାଇଛନ୍ତି କେବେ ବୁଲି ଦେଖିବା ପାଇଁ ସେଠି କି?
ନା ସାର ମୁଁ ଯିିବା କେବେ।
ହୁଁ ହୁଁ। କଣ କହଲେ?
ପୁରୀ ରଥଯାତ୍ରା କେବେ ଯାଇଛନ୍ତି ବୁଲିବାକୁ?
ପୁରୀ ରଥଯାତ୍ରା ତ ଆମେ ସବୁ ବର୍ଷ ଯାଉ ଆମର ହଁ ଯୋଉ ଅଛି ସେବା କରିବା ପାଇଁ ଯୋଉ ଯାଆନ୍ତି ସମାଜ ସେବୀ ସେଇ ଗ୍ରୁପ ରେ ଆମେ ଅଛୁ। ଏବେ ବି।
ହୁଁ।
ସମାଜ ସେବୀ ଯୋଉ ଗ୍ରୁପ ଅଛି ସେଥିରେ ଆମେ ଅଛୁ ସେଥିରେ ଆମେ ପ୍ରତିିବର୍ଷ ପିଲା ଏକଜୁଟ କରିକି ନେଇକି ଯାଉଛୁ ସେଠି ସେବା କରିକି ଆସୁଛୁ। ଏ ବର୍ଷ ବି ପ୍ଲାନିଂ ଅଛି।
ହୁଁ। ଆମେ ବି ଯାଉ ପ୍ରତିବର୍ଷ ଆମର ଯୋଉ ସ୍କାଉଟ ଅଛି ସ୍କାଉଟ ଗାଇଡ। ସିପା ପାଖରୁ ବି ଆମ କ୍ୟାମ୍ପ୍ ଆସେ ଆମେ ଯାଉ ପୁରୀକୁ।
ଏଇ ବର୍ଷ କଣ ପ୍ଲାନିଂ ଅଛି ଯିବେ ନା ଯିବେନି?
ଏ ବର୍ଷ ଯେ ତୋମେ ଏବେ ପାସ୍ ଆଉଟ୍ ହେଇକି ଆସିଚୁ, ଆଉ କଲେଜ୍ ତରଫ ତ ଯାଇପାରିବୁନି। ଆଉ ଥାଇ ସାଙ୍ଗ ମାନ ଯଦି ହେଲା ଯଦି ଡରି ଲାଗେ ଥାଏ ଆମେ ଭାଇ ଯିବୁ। ରଥଯାତ୍ରା କୁ ନହଲେ ବାହୁଡା କୁୁ।
ପ୍ରତିବର୍ଷ ଯାଇଛନ୍ତି ମାନେ ନିହାତି ଡରି ଲାଗିବ।
ହୁଁ।
ଖେଳକୁଦ କଣ ହୁଏ ଏଇ ବେଶୀ କ୍ରିକେଟେ?
ହଁ ଆମ ଆଡେ କ୍ରିକେଟ୍, କିକେଟ୍ ତ ଛୁଆ ଖେଳୁଛନ୍ତି ଏଥର। ବର୍ଷା ପଡିଆ କାଦୁଅ ପୁରା।
ଆପଣ କୋଉ ଖେଳ ବେଶୀ ଭଲ ଲାଗେ?
ମୋତେ
କଣ କହିଲ?
ଲାକ୍ର।
ଓ ହଁ। ଛୁଆ ଟା କୁ ମୁଁ ଗଲାବେଳେ ଡାକୁଥିବି ଏମତି ସେ ଶୁଣିଲାନି। ନାଇଁ। ସିଏ ଜାଣିପାରିଲା ଠିକି ଜାଣିଲୁ କି? ଏପର୍ଯ୍ଯନ୍ତ ଜାଣିଲୁ। ଆପଣଙ୍କ ଘରୁ ପଇସା ଦରକାର ଥିଲା, ମୋତେ ଆଉ
ଆପଣଙ୍କ ଆଡେ ରଥଯାତ୍ରା କେମତି, ଆପଣଙ୍କ ଆଡେ ରଥଯାତ୍ରା କେମିତି
ରଥଯାତ୍ରା ତ ଆମ ଆଡେ ସେ ଗାଁରେ ଛୁଆ ଇଏ କରନ୍ତି।
ହୁଁ।
ନା ଫୋନ୍ ପେ ନା କଣ ଗୋଟେ
ଏ
ଆଉ ଦେହପା ଭଲ ଅଛି ସମସ୍ତଙ୍କର ଘରେ?
ହଁ ସମସ୍ତଙ୍କ ଭଲ ଅଛି, ଆପଣଙ୍କର?
ହଁ ଭଲ ଅଛି। ସିଜନ୍ ଚେଞ୍ଜ ହଉଛି ନା।
ହୁଁ।
ଓ
ଆଉ ବାଡିରେ କଣ ପନିପରିବା ଲଗେଇଛନ୍ତି?
ହୁଁ, ବାରିରେ ଲାଗିଛି ବାଇଗଣ, ଭେଣ୍ଡି ଆଉ ବରବୁଡି।
ହୁଁ।
ଆପଣ ବାରିରେ କିଛି ଲଗେଇଛନ୍ତି ନା?
ହୁଁ, ଆମର ବାଇଗଣ, କାକୁଡି
ଓ ହଁ।